ହ୍ୟାଲୋ। ହଁ ମାଡ଼ାମ କୁହନ୍ତୁ ମାଡ଼ାମ୍। ହାଲୋ। କୁହନ୍ତୁ।
ହାଲୋ।
ହଁ କୁହନ୍ତୁ ମାଡାମ।
ହାଲୋ।
ହଁ ଶୁବୁଚି କୁହନ୍ତୁ।
ହଁ କଣ କରୁଥିଲେ?
ହଁ ଏବେ ବସିଥିଲି ବାହାରେ ଆଉ।
ହଁ କଣ ଖାଇଛନ୍ତି?
ହଁ
ହ
ମୁଁ ତ ଏବେ ଜଷ୍ଟ ଖାଇକି ଯାଇଥିଲି ଜଳଖିଆ ଖାଇଥିଲି ଆଉ, ସକାଳେ ଯାହା ଚାହା ଆମେ ବି ସେମତି ପିକିରି‌ ଜଳଖିଆ ଖାଇକି ବାହାରେ ବଇଥିଲୁ ଆଉ।
ଓହୋ ଆଉ କଣ କେତେବେଳେ ପୁଣି କଣ ଖାଇବେ?
ଏବେ ତ ଆଉ ନାଇଁ ପୁଣି ଯାଇକି କାମ ଅଛି ଆମର ଏଗା ଟା‌ ବାରଟା ବାରଟା ପରେ ଯାଇକି ଖା-ଖାଉଛି ହେଲା। ବାରଟାରେ ଖିଆପିଆ ସଇଲେ‌ ପୁଣି ରାତିରେ ଯାଇକି ଆପଣଙ୍କର କେମିତି କଣ?
ହଁ ଆମର ବି ମୁଁ ଏନ ଖାଇବିନି, ମୁଁ ବି ସେ ବାରଟା ସାଢେ ବାରଟା ଖାଇବି ନା
ନାଇଁ ନାଇଁ ଆପଣଙ୍କର ବ୍ରେକଫାଷ୍ଟଟା କେତେବେଳେ କେମିତି କଣ? ଆଚ୍ଛା ଆଛା ମାନେ କି ଯେତେବେଳେ ଭୋକ ହେଲେ ସେତେବେଳେ ଖାଉଛ ନାଇଁ କି?
ଯେତେବେଳେ ଭୋକ ସେତେବେଳେ ଖାଇବେ ନୁହଁ, ଏଇନା ଆମେ କିଛି ଖାଇକି ସକାଳୁ ନା ଚାହା ଖାଲି ପି
ଙ ହଁ ହଁ। ନାଇଁ ଥିବ ନା ଯାହାହେଲେ ସକାଳେ ଶୁଣନ୍ତୁ ଯାହେଲେ ଥିବ ସକାଳେ କି ସେ ଗୋଟେ ବେଳେ କି ରାତିରେ ଯାହାହେଲେ ତିନି ଟାଇମ ତ ଯାହେଲେ
ଆଜ୍ଞା ବୁଝି ଶୁଣି ପାରିଲିନି।
ମୁଁ କହିଲି ଯାହାହେଲେ ତିନି ଟାଇମ ତ ଥିବ, ସକାଳେ ଥରେ ବାରଟା ବେଳେ ଥରେ ରାତିରେ ଥରେ।
ନାଇଁ ମୁଁ ସକାଳେ ମୋର ଏମିତି କିଛି ନହିଁ ମୋ ସବୁ ଲାଇଟ, ମୁଁ ସକାଳେ ତ୍ ସମସ୍ତଙ୍କର ହେବି ମୋ ଲାଇଟ ମୁ ଏଇ ଚା ଫା ପିବି କି ଫଳ ଫଳ ଖାଇବି ସରିଲା। ତାପରେ ବାରଟା ସାଢେ ବାରଟା ମାନେ ଗୋଟେ ଭିତରେ ଲଞ୍ଚ କରିବି, ତାପରେ ସନ୍ଧ୍ୟା ବଳ ଟିକେ ଚାହା ପିଇବି। ହଁ ତାପରେ ସଇଲେ ସ ସା‌ ରାତି ସାଢେ ଆଠ ସାଢେ ଆଠ ଟା ନଅଟା ସୁଦ୍ଧା ଡିନର ଶେଷ।
ଆଚ୍ଛା ତାହାନେ‌ ରାତିରେ ତମେ ଅଲ ମାନେ କେତେବେଳେ ଶୋଉଛ? ବାଟା ହେଇଯାଉଛି ନା କଣ?
ନା ନା ନା ନା, ଏଗାରଟା ଭିତରେ ସାଡ ଦଶଟା ଭିତରେ ଆଉ।
ଓ ଯାହାହେଲେ ଓଡ଼ିଶାରେ ଆମର ଆଠଟା ନଅଟା ଭିତରେ ଟାଟି କବାଟ ଘରେ ପଡିଯାଉଛି ନାଇଁ କି। ହଁ ହଁ ହଁ ହଁ। ତ ହଁ ବାହାର ଏରିଆ ଦେଖିବ ସବୁବେଳେ ସବୁବେଳେ ଯାହାହେଲେ ବାରଟା ଗୋଟେ ସମସ୍ତେ ଏମିତି ରହୁଥ ଚେତା।
ହଁ।
ତମେ ତ ବାହାରେ ଅଛ ହଷ୍ଟେଲ ରେ ଯାହା ହେଲେ କୋଉଠି ଯାହାଲେ ଏଗାରଟା ବାରଟା ତ ହଉଥିବ ସମସ୍ତେ ଶୋଇଲା ବଳେ?
ବୋପା ମା ଆମ ସାଙ୍ଗମାନେ ଯଦି କଥା ହେବୁ ସେ କଥା ସରିବନି।
ହେଁ ମାନେ ଯାହାର ରା ତି‌ ପାହିଯିବ ନାଇ କି, ସାଙ୍ଗସାଥି ମିଶିକି ଥିଲେ ଗୋଟେ ଅଲଗା ମଜା ହେତେବେଳେ।
ହୁଁ।
ସେତେବେଳେ ମାନେ କଥା ହଉଥିଲେ ହଉଥିବ।
ମାନେ ଗୋଟେ ଟପିକ ଚାଲିଥିବ ମାନେ ଚାଲିଥିବ।
ହୁଁ। ସାଙ୍ଗସାଥି ବି ହେତେବେଳେ ମାନେ ଆମେ ବି ସେଇ ସାଙ୍ଗସାଥି ଯେତେବେଳେ ଥିବୁ ଆମର ସେତେବେଳେ ଅଲଗା ମଜା। ସବୁ ବର୍ଷ ମାନେ ଗୋଟେ କଥା କୁ ସେଇଟା ଚାଲିଥିବ ରାତି ସାରା ହେଇଯାଇଥିବ ଗପି ଗପି।
ହଁ ପା।
ଅ ହଉ।
ଆଉ କଣ କୁହନ୍ତୁ ଆପଣଙ୍କ ଆଡେ କଣ।
ହେଁ ଆମ ଆଡେ କାଲି କାଲି ରାତିରେ ବର୍ଷା ହେଇଥିଲା ନା ନାଇଁ।
ହଁ।
କାଲି ରାତିିରେ ହେଇଥିଲା।
ହଁ ହେଇଥିଲା।
ଆଚ୍ଛା ଆଛା ଆଉ ଖରା କେମିତି କଣ? ଖ ନାଇଁ ଖ ଆମକୁ
ହୁଁ।
ମତେ ତ ଏମିତି କିଛି ଇଏ ନାହିଁ ଯାହା ଇଏ ଫଳମୂଳ ଉପରେ ମତେ ବେଶୀ ଭଲ ଲାଗେ ସେଉଟା ନହେଲେ ଅଙ୍ଗୁର ଆଉ ନହେଲେ
ଏତେ ଫଳମୂଳ ଇରେ ନାହିଁ ଆପଣଙ୍କୁ।
ହୁଁ। ମୁଁ ସେଇ ଫଳମୂଳ ବେଶୀ ଟିକେ ଖାଏ ନହେଲେ ମାନେ ସାଧା ଆଇଟରେ ମତେ ପନିର ଟା ବେଶୀ ଭଲ ଲାଗେ ଛତୁଟା ଖାଲି ଆଳୁ ଦେଇକି ଯୋଉ କରନ୍ତିନି ତେଲରେ।
ହୁଁ।
ସେଇଟା ଭଲ ଲାଗେ।
ଛତୁ ଛତୁ ତରକାରୀ ହୁଏ ନା କଣ?
ନାଇଁ ନାଇଁ ଛତୁ ଟା ଖାଲି ଆଳୁ ଦେଇକି ଗୋଟେ ଉଁ ତେଲରେ ଭାଜନ୍ତିନି।
ହୁଁ ହୁଁ।
ସେଇଟା ଭଲ ଲାଗେ ଆଉ ସନ୍ତୁଳା ଭଲ ଲାଗେ। ଆଉ ଏପଟେ ପନିର ଟା ଭଲ ଲାଗେ ଆଉ ଓଲୁଅ ଜାଣିଥିବେ।
ହଁ ହଁ ଜାଣିଛି। ଓଲୁଅ ଓଲୁଅ ଚଟଣି ଗୋଟେ କରନ୍ତି ନାଇକି।
ଖାଉନୁ ନା ଆମେ ସାଧା ଆଉ।
ଜା ସାଧାଉପରେ ନାହି କି ସାଧାର ତ ତ ଆମ ଓଡିଶାରେ କଲେ ନଅ ଭଜା ଛଅ ତୁନ ନାଇଁ କି।
ହୁଁ।
ଓଡିଶାର ସବୁ ମାନେ ଭେରାଇଟି ପ୍ରକାର ସବୁ ଖାଦ୍ୟ ଅଛି।
ହୁଁ।
ତ ଆପଣଙ୍କୁ ମାନେ ମାନେ ଆଇଁଷ ଏତେ ନାହିଁ ଯୁଜୁ ନାଇକି।
ନାଇଁ ମୁଁ ଖାଉଥିଲି ମୁଁ ଖାଏ ଆଇସ କିନ୍ତୁ ଆମ ଘରେ ପଶୁନି ପଶୁନି ନା ପ୍ଲସଥ୍ରୀ ପରେ ଆଉ ଖାଉନୁ ଆଉ।
ଆଚ୍ଛା ଯାହାହେଲେ ଗୁପଚୁପ ଟା ତ ଝିଅଙ୍କୁ ତମକୁ ପସନ୍ଦ ବେଶୀ ହେଇଥିବ ଗୁପଚୁପ।
ଆଇସ ଭିତରୁ
ଗୁପଚପୁ ପସନ୍ଦ ନୁହେଁ ଗୁପଚୁପ ଗୁପଚୁପ ପାନିପୁରୀ ଯୋଉ।
ହଁ ଭଲଲାଗେ।
ପାନିପୁରୀ ଟା ଯାହାହେଲେ ଝିଅ ମାନଙ୍କୁ ପସନ୍ଦ ଆଗ।
ହଁ।
ହଁ ହଁ।
ପହର ଦିନ ନା କୋଉ ଦିନ ଗୋଟେ ବାପା ଆଣିଥିଲେ ଖାଇଥିଲି।
କୋଉଠି ବଜାର।
ଆଜ୍ଞା।
ମୁଁ କହିଲି ବଜାର ଯାଇଥିଲେ।
ବାବା ଆଣିଥିଲେ ମାନେ ସ୍କୁଲରୁୁ ଘରକୁ ଆସିଲାକୁ ଧରିକି ଆଇଥିଲେ ଖାଇଥିଲୁ।
ହୁଁ ହୁଁ। ତ ବଜାରରେ ବଜାରରେ କେତେ ବାଟ ତମ ଘରଠୁ? ସେଇ ଜଉ ଯଉଠି ଅଛ।
ଏଇଠି ଆଉ।
ଦଶ ପନ୍ଦର ମିନିଟ ଲାଗିବ। ଆଚ୍ଛା ମତେ କହିଲ ତମ ଏରିଆର ସବୁଠୁ ଫେମସ ଜାଗା କୋଉଟା?
ଫେମସ୍ ଜାଗା? ଫେମସ ଜାଗା କହିବାକୁ ଗଲେ କପିଳାସଟା ସପ୍ତ ଶଯ୍ୟା। ହୁଁ।
ଆଚ୍ଛା ତମର ଢେଙ୍କାନାଳ ପାଖାପାଖି ନାଇଁ କି?
କଅଁ।
ଆଚ୍ଛା ତମେ ଯାଇଚ କେବେ କପିଳାସ?
କେତେ ଥର ଯାଇଛୁ।
ବହେଥର ମୁଁ ଥରେ ଯାଇ ଥିଲି ଯୋଉ ବୋଲବମ୍ ଯାଉଥିଲି ସେତେବେଳେ ଥରେ ଯାଇଥିଲି ଯାହା ନହେଲେ ଆଉ କେବେ ଯାଇନି।
ଆ ହା।
ବୋଲବମ୍ ଆମର ତ ଏପଟ ଭୁବନ ଲାଇନି ହେଲା।
ଆଜ୍ଞା।
ଆ ମୁଁ-ମୁଁ କହିଲି ଆମର ଏପଟେ ଭୁବନ ଲାଇନ୍ ହେଲା।
ହଁ ଆମର ବି।
ଭୁବନ ଆଚ୍ଛା-ଆଚ୍ଛା ମୁଁ କହିଲି ଆମର ଭୁବନ ତମର ତ ଭୁବନ ଲାଇନ ନା କଣ ଆଚ୍ଛା-ଆଚ୍ଛା। ଓ ହଉ ତାନେ ଆଉ। ଭୁବନ ଦଶ ମିନିଟ୍ ଆମର ପାଞ୍ଚ ମିନିଟ୍ ଲାଗୁଛି ଆଉ। ତମେ ଯୋଉ ଗୋଟେ ଅଛି ଗୋଟେ ଡ୍ୟାମ ଅଛି ଜାଣିଛ? ଫେମସ ଡ୍ୟାମ ଗୋଟେ।
କୋଉ ଡ୍ୟାମ୍ କହୁନାହାନ୍ତି?
ଆପଣ ଜାଣିଥିବେ ତମେ ଯାହା ହେଲେ ଢେଙ୍କାନାଳରେ ରହୁଛ, ଢେଙ୍କାନାଳର ଝିଅ ଯାହା ହେଲେ ଜାଣିଥିବ ଫେମସ ଡ୍ୟାମ ଢେଙ୍କାନାଳର ସବୁଠୁ କୋଉଟା କହିଲ? ଜାଣିଛନ୍ତି ନା ଜାଣିନାହାନ୍ତି-ଜାଣିନାହାନ୍ତି?
ଏଇ ଯୋଉଟା କି ଅଛି ମୋ ସାଙ୍ଗ ତାଙ୍କ ଘର ବି ସିଆଡେ ମଁ ମନେ ପଡୁନି। ଏଇ ସାପ ଯୋଉଟା ମଁ ମନେ ପଡୁନୀ। ସେଇଟା କହୁଛନ୍ତି ତ?
କହୁଛ ହେଲେ ବାଗେଇ ଟିକେ କହିପାରୁନ ହଁ-ହଁ-ହଁ।
ହଁ ମୁଁ ଜାଣୁଛି କିନ୍ତୁ ମାନେ କହିପାରୁନି।
ଟିକେ ମାନେ କେବେ ଯାଇଛ ସେଠିକି?
ନା କଣ ଗୋଟେ କୁହନ୍ତି।
ହ୍ୟାଲୋ, କେବେ ଯାଇନ? ହା ହଁ।
ନା ଯାଇନି କେବେ? ସେ ଜାଣିଛି ଆଉ।
ଉୁଁ ହୁଁ ଖାଲି ମୁଁ ତ ଆମର ପ୍ଲାନିଂ ଥିଲା ରଜକୁ ସେଇଠି ଯିବାକୁ ହେଲା। ତ ଏମିତି ବର୍ଷା ହେଲାଠୁ ଆଉ କଣ ଯାଇ ହେଲାନି? ପୁଣି ଏବେ କଣ କ ପେଟ୍ରୋଲ
ସେ ପାଣି ଫାଣି ପିଉଥିବ ବୋଧେ।
ହୁଁ। ପୁଣି ଏବେ ରେଟ୍ କଣ ପେଟ୍ରୋଲ ବନ୍ଦ ହେଇଗଲା ମଝିରେ ହେଲା ସେଇ ଘଡିଆ। ପେଟ୍ରୋଲ ରେଟ୍ ପେଟ୍ରୋଲ ଆଉ ଆସିଲାନି। ତ ଆଉ ଯାଇ ହେଲାନି କ୍ୟାନସେଲ ହେଲା ଆଉ।
ଆଜ୍ଞା।
ଉଁ ହୁଁ। ତ ପାଖାପାଖି ହେଇକି ଫେମସ୍ ଜାଗା ତୋମେ ବୁଲିବାକୁ ଯିବା କଥା ନା। ରଜକୁ ଯାହା ହେଲେ ବୁଲିଥାନ୍ତ।
କଣ?
ମୁଁ କହିଲି ପାଖରେ ରହିକି ଯାହାହେଲେ ଭଲ ଭଲ ଜାଗା ରଜକୁ ବୁଲିକି ଆସିଥାନ୍ତ।
ନାଇଁ ନାଇଁ ନାଇଁ ମୁଁ ଯାଏନି ମୁଁ କୁଆଡେ ମାନେ ଘର ଛାଡିକି। ମୋତେ ଭଲ ଲାଗେନି କୁଆଡେ ବୁଲିବା ଟା। ଖାଲି ହଁ ମୋତେ କେବଳ ଦାର୍ଶନିକ ଜାଗାକୁ ଛାଡି କି ଆଉ କୁଆଡେ ଯିବାକୁ ଇଚ୍ଛା ହୁଏନି। ବୁଝି ପାଇଲେ ନା?
ଆହା ଠିକ୍, ଠିକ୍, ଠିକ୍।
ମାନେ ଯେମିତି କିି ଏ ପୁରୀ ସେପଟେ ତାରିଣୀ ଏପଟେ ଉଁ, ସେ କପିଳାସ ମନ୍ଦିର ହଉ କି ସବୁ ଫ୍ୟାମିଲି ସହି ତ ଆଉ ସାଙ୍ଗମାନଙ୍କ ସହିତ ଗଲେ ବି ଚଳିବ। କିନ୍ତୁ ସେମାନେ ଆଉ ଯେମିତି କୁଆଡେ ନଜିବା ଦରକାର। ମାନେ ମୁଁ କୋଉ ମାନେ କୋଉ କେଁ ରେ ପଶିବାକୁ ମୋତେ ପସନ୍ଦ ନୁହଁ। ମାନେ ବାବା ଟିକେ ଟିଚର୍ ନା ତାଙ୍କୁ ଭଲ ଲାଗେନି। ମାନେ କୋଉ ବେ କାରିଆ ଜାଗା କି କେଁ କେଁ ଫେଁ ଫେଁ କି କାହାର ଲଭ କେସ୍ କାହାର ଇଏ କେସ୍ ମୋତେ ସେଇଟା ପସନ୍ଦ ନୁହଁ। ସମସ୍ତେ ମୋତେ ଏଇଥିରେ ଚିଡି ହୁଅନ୍ତି କିନ୍ତୁ କଣ କରିବା। ଯୋଉଟା ଯାହାକୁ ପସନ୍ଦ ସବୁ ସମସ୍ତଙ୍କ ଚଏସ୍ ତ ସମସ୍ତଙ୍କ ସମାନ ନୁହଁ ନା।
ହଁ, ହଁ।
ଆଉ ମୁଁ ବେଶୀ କାହା ସହିତ, ହଁ ମୁଁ ବେଶୀ କାହା ସହିତ ଭଲରେ ମିଶି ପାରିବିନି, ମାନେ ସହଜରେ। ତ ଯେତିକି ଦରକାର ସେତିକି ଆଉ ହଁ। ଏ ମୁଁ ଦେଖିଚି ସାଙ୍ଗମାନେ ବି ମାନେ ବେଶ ଶୀ ସାଙ୍ଗ ହେଇକି ବି ସେମାନେ ଲାଷ୍ଟରେ ମୁଁ ରହିଚି ନା ହଷ୍ଟେଲ୍ ରେ ସେମାନେ ଝଗଡା ହୁଅନ୍ତି। କିନ୍ତୁ ମୋର ଅଳ୍ପ ସାଙ୍ଗ ଯେତେ ଜଣଙ୍କ ସହିତ ସେତିକି ଭଲ।
ଏକୁଟିଆ ରହିଲେ ଠିକ ହବ। କାହିଁକିନା ସାଙ୍ଗସାଥି ରହିଲେ ମୁଣ୍ଡରେ ଇଆଡ଼େ ସିଆଡେ ପୁରଇବେ। ବୁଝିପାରୁ ଛ ନାଇଁ ହଁ ସାଙ୍ଗସାଥି ରହିଲେ
ଆକ୍ଚୁଲି ଯୋଉ କୁହନ୍ତିନି ସାଙ୍ଗମାନେ ଲାଷ୍ଟ ଟାଇମ୍ ରେ ଧୋକା ଦେବେ ସେଇଟା ଆକ୍ଚୁଲି ସତ। ମୋର ତ ହେଇନି କିନ୍ତୁ ମୁଁ ସେଇଟା ବି ହେବାକୁ ବି ଚାହୁଁନି।
ମୁଁ ସେ ମୁଁ ବି ସେ ସାଙ୍ଗ ଯୋଉଟା କହିଲ ମୁଁ ସେଇଟା ବି ପ-ପ୍ରକୃତରେ ହେଇଚି ହେଲା।
ହୁଁ।
ଯୋଉ ସାଙ୍ଗକୁ ବେଶୀ ବିଶ୍ୱାସ କରୁଥିଲି ସେଇ ସାଙ୍ଗ ହିଁ ଦିନେ ଧକ୍କା ଦେଇଦେଲା।
ହବ ତ ସେଇଟା ହି ହବ। ଏଟା
ହଁ ବା ସେଇଥିପାଇଁ ମୋର ବି ସେମ୍ ସେଇଥିପାଇଁ। ସେଥିପାଇଁ ମୁଁ ବି କୋଉ ସାଙ୍ଗସାଥି ଉପରେ ଆଉ ବେଶୀ ମୋର ଇଣ୍ଟରେଷ୍ଟ ନାହିଁ। ମୁଁ ଏବେ ସିଙ୍ଗିଲି ଏକୁଟିଆ ମାନେ ଯୁଆଡେ ଯିବି ଏକୁଟିଆ ଯାଉଚି ମୁଁ ଯୋଉ ଜାଗାକୁ ହେଲେ ବି ଏକୁଟିଆ ଯାଉଚି। ନହେଲେ ସାଙ୍ଗମାନଙ୍କୁ କେଇ ନେ ନଉନି ହେଲା।
ହଁ ଭଲ ମାନେ ଦେଖ ତୋମେ ଗୋଟେ ଜିନିଷ ଜଣଙ୍କୁ ବିଶ୍ଵାସ କରିକି କହିବ ସେ ଲାଷ୍ଟରେ ତୋମ ପଟକୁ ସେଟା ଆସିବ ତ କାଇଁ ବେକାରିଆ ଆ, ଭଗବାନ ତ ଦେଇଚନ୍ତି ଏକାଶହ ଏକା। ଜୀବନରେ ଗୋଟେ ମ୍ୟାରେଜ୍ ଟାଇମ୍ ରେ ଗୋଟେ ଅଲଗା ହେଇଯିବ। ଏଟା ସବୁ ଜିନ ସମସ୍ତଙ୍କର। ତ ସେଇଆ ହଉ ଆଉ ମୁଁ ଆପଣଙ୍କ ସହ ପରେ କଥା ହେବି ଆଉ।
ହଁ।